ହଁ ହେଲୋ, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆପଣଙ୍କ ଚଲାପଥ କୁସୁମିତ ହଉ। କେମିତି ଅଛନ୍ତି, କୋଉଠି ଅଛନ୍ତି? କଣ କରୁଛନ୍ତି, କଣ ଖାଇଛନ୍ତି ସବୁ କୁହନ୍ତୁ?
ଆସିଥିଲି ଗାଡ଼ି ଟା ଟିକେ ନବା ପାଇଁ, ମୋ ଗାଡ଼ି ଯିବ ଆମ ଘରକୁ। ଆଉ-ଉ-ଉ ସେଥିପାଇଁ ନବାକୁ ଆସିଛି ଆଉ-ଉ-ଉ ତାପରେ ଖାଇଥିଲି-ଇ-ଇ-ଇ ଆଜି ତ ଖାଇବା ପିଇବା ଭଲ ହେଇଥିଲା। ବହୁତ ଭଲ ହେଇଥିଲା। ଭାତଟେ ହେଇଥିଲା ଡାଲି ଆଉ-ଉ-ଉ ତରକାରୀ ଗୋଟେ। ଆଉ ତା ସାଙ୍ଗରେ-ଏ-ଏ-ଏ ଟିକେ ଖଟା, ତା ସାଙ୍ଗରେ ଟିକେ-ଏ-ଏ ଶାଗ, ତା ସାଙ୍ଗରେ ଟିକେ ଏ ଜିନିଷ ହୋଇଥିଲା।
ଆଚ୍ଛା ବଢ଼ିଆ ଜିନିଷ ଖାଇଛୁ। ଆମର ବି ହେଇଥିଲା ଭାତ ଆଉ ଡାଲମା, ଆଉ ଗୋଟେ ହଉଛି ଆ କୋଳଥ ଡାଲି ଥିଲା ଆଉ କଲରା, ଆଳୁ, ଟମାଟୋ, ବଡ଼ି ବେସର ହେଇଥିଲା। ଆଉ-ଉ-ଉ-ଉ ଆମର କଲରା ଟ ଆଳୁ, ବାଇଗଣ, ଗୋଟା ଭଜା ହେଇଥିଲା ଆଉ ସା ଗ ଭଜା ହେଇଥିଲା ବଡ଼ି ହେଇଥିଲା ଆଉ ଲ କା ଉ-ଉ-ଉ ଗୋଟେ ଚଟପଟା ହେଇଥିଲା।
ହଁ ହଁ।
ହୁଁ।
ଆ ସେଇ କଥା ବି ମୁଁ କହୁଥିଲି-ଇ-ଇ-ଇ-ଯେ ତମେ ହଁ-ଅ-ଅ ମେଡ଼ିକାଲରେ କେତେବେଳେ ଆସିଲ?
ହଁ ମେଡ଼ିକାଲ ଯାଇଥିଲି ବାପାଙ୍କର ଦାନ୍ତଟା ଲଗେଇବା ପାଇଁ। ଡକ୍ଟର ଦେଖିଲେ-ଏ-ଏ ଏଗାରଟାରୁ ଯାଇଥିଲି। ପ୍ରାୟ ଆସିଲି ଆଉ-ଉ-ଉ ଗୋଟେ ଦିଟା ହବ ଦେଖି କି ଆସିଲି ଲଗେଇବା ପାଇଁ ସେମାନେ ମୋ
ତୁମ ଘର ପାଇଁ ବହୁତ କିଛି କରୁଛ।
ହୁଁ ତମେ ବଡ଼ ପୁଅ ହିସାବରେ ତମ ଘର ପାଇଁ ଯାହା କରୁଚ ତମକୁ ବହୁତ ବହୁତ ଧନ୍ୟବାଦ ଦବାକୁ ଇଚ୍ଛା ହଉଚି। ତମ ଭଳିଆ ପୁଅ ଭାଗ୍ୟର ଥିଲେ ମିଳେ।
କଣ କରିଆ ହଁ ଆଉ ସେଇଟା କହିଲେ କଣ ସମସ୍ତଙ୍କ ସେଇଟା ବୁଝିବେ ସବୁ କଥା ସବ
ସମସ୍ତେ ତ ବୁଝିବେନି ଯେତେ କଲେ ବି ତମକୁ-ଉ-ଉ-ଉ ଯାହାବି ହେଲେ ପ୍ରେସର ହଉଥିବ ବୁଝିଲ। କିନ୍ତୁ କଣ କରିବା ଆମେ ଆମ କ କର୍ତ୍ତବ୍ୟ କରିଚାଲିବା ତେଣିକି ଉ-ଉ ବାପା ମାଆ ଙ୍କ ଆଶୀର୍ବାଦ ରୁ ଆମକୁ କିଏ ଭଲ ଭାବୁ ଖରାପ ଭାବୁ ସେଇଟା ତ ଅଲଗା କଥା ନା। ହୁଁ।
ବାପା ମାଆ ଙ୍କ ପାଇଁ ସବୁ କରିବାକୁ ପଡ଼ିବ।
ଆଚ୍ଛା। ଏ ତମେ ଯୋଉ ରେଡ୍ କଲର୍-ଅ-ଅ-ଅ ଲାଲ କଲର୍ ଆ ରେଡ କଲର ନୁହେଁ ତ ସେଇଟା କୁହାଯିବ ଅ-ଅ-ଅ-ଅ ଓରେଞ୍ଜ କଲର ମାନ କମଳା କଲର ଳର ଗୋଟେ ଡ୍ରେସ ପିନ୍ଧିଥିଲ ସେ ଡ୍ରେସ ଟା ତମକୁ ବହୁତ ମାନୁଥିଲା। ମତେ ଲାଗୁଥିଲା ମାନେ-ଏ-ଏ ଗୋଟେ ବଲିଉଡ଼ ର ହିରୋ ଟାଇପ ର ଦେଖା ଯାଉଥିଲ ତମେ ଏତେ ସୁନ୍ଦର ଦେଖା ଯାଉଥିଲ।
ହଠ
ତାପରେ ବୁଲେଟ ରେ ବସିକି ଯୋଉ ବ୍ଲାକ୍ କଲର ର କେଟା ପଞ୍ଚ ସେଟା ତ କଣ କହିବି ବଲିଉଡ ର କଣ ଅଛି ହିରୋ ଠାରୁ କମ୍ ହଁ ତମେ ମତେ ବହୁତ ଭଲ ଲାଗେ ତମେ ତମେ ସେଇ ସବୁ ବୁଟ ଆଉ ଜ୍ୟାକେଟ ଆଉ
ହଁ ତମ ବୟସ ଟିକେ ସ୍ଲୋ ହଉଛି ତ ଆପଣ ହଁ
ମାନ ସେଇ ସବୁ ଜିନିଷ ଯେତେବେଳେ ପିନ୍ଧିକି ତମେ ବସୁଛ ବୁଲେଟ ରେ ବହୁତ ସୁନ୍ଦର ଦେଖା ହାଉଉଛି
ହଁ
ଆଉ ମୁଁ ଭାବୁଛି ତମ ପାଇଁ ସେମିତି କିଛି ଭଲ ଗୋଟେ ଉପହାର ତମକୁ ଦେବେି ବୋଲି
ଉପହ କିଛି ନୁହେ ସେଇଟା ଉ
ଆରେ ମୁଁ ଜାଣିଛିୁ ମୁଁ ଉପହାର ଭଲ ମାନେ ଦେଇପାରିବେ କି ନାହିଁ ଜେ ଏତେ ବି ଦାମେ ଉପରେ ମୁଁ ତମକୁ ଦେଇପାରିବି
ନା ମତେ ଉପାୟର ଦରକାର ନାହିଁ ଛୋଟ ଜିନିଷ ଦେଲେ ବି ମୁଁ ଖୁସି କିନ୍ତୁ ମୋର ଦରକାର ନାହିଁ ଉପହାର ଟା ତମେ ଯେତେବେଳେ ଉଁ ଦକାର ହବ ଦେବ ସେମିତି ନାହିଁ ମୋର ଦରକାର ନାହିଁ ରେ ମୋର କଣ ହବ ଯେ ଆ ତମେ ଥିଲେ ମୋର ସବୁରେ
ସେଇଟା ତ ସତ କଥା ମୁଁ ବି ସେଇଆ ଭାବିଛି ମ ଏତେ ତ ତମେ ବହୁତ କିଛି ଦଉଛ ମୁଁ ତ କିଛି ଦେଇପାରୁନି
ସେଇଟା ନୁହେଁ ସେ ଯୋଉ ଉପହାର ଜିନିଷ ଟା ମୁଁ ଭାବନି
ସେଟା ଉପହାର କିଏ ମାନେ କାହାକୁ ଦୟାରେ ଦେଇ ନଥାଏ ସେଟା ଗୋଟେ ମନର ଆତ୍ମସନ୍ତୋଷ ହେଇଥାଏ କି ଜଣକୁ ଗୋଟେ ଉପହାର ଦେଲେ ତାକୁ ସେଇଟା କେେ କେତେ ସୁନ୍ଦର ଲାଗିବ ସେ କେତେ ସୁନ୍ଦର ଦେଖାଯିବ ସେ ଜିନିଷ ା ମନରୁ ଦିଆଯାଏ ହୃଦୟରୁୁ ଦିଆଯାଏ ତା ମାନେ ନୁହେଁ ଯେ ଜଣେ ମାନେ ଜଣଙ୍କୁ ଦୟାରେ ସେ ଦିଆବ ସେଟ ସେମିତି ଯା ଦିଆଯାଏନି କି ସେଟାକୁ ଉପହାର ବୋଲି କ କ ଯା
ନା ଦହ ନ କେ ଏଇ ଜିନିଷଟା ସବୁ ସମାନ ସବୁୁଡ
ତମେ ତ ମତେ ଏତେ ସୁନ୍ଦର ଡ୍ରେସ୍ ଦେଇଛ ସେଟା ସମସ୍ତେ କହୁଛନ୍ତି ବହୁତ ସୁନ୍ଦର ହେଇଛ ମୁଁ ବି ଆଶ୍ଚର୍ଯ୍ୟ ହଉଛି କି ତମେ ଯେକୌଣସି ଜିନିଷ ଦେଇଛ ଆଜି ପର୍ଯ୍ୟନ୍ତ ବହୁତ ସୁନ୍ଦର ଲାଗିଛି ସମସ୍ତେ କିଛି ନା କିଛି ଫିଡବକ୍ ଭଲ ଫିଡକ୍ ଦେଇଛନ୍ତି ପଜିଟିଭ ରେସ୍ପନ୍ସ ବହୁତ ଆସିଛି
ହ
ହଉ ସେଟା ଆମର ବହୁତ ଭଲ ଲାଗେ ଆଉ ତମେ ଏତେ ସବୁ ଦେଲା ପରେ ବି ମୁଁ ତମ ପାଇଁ କିଛି କରିପାରୁନି ପରିବାରେ ମତଲବ କିଛି ଦେର ଯ ଭଳିଆ ପରିସ୍ଥିତି ହଉନି ଯୋଉଥିପାଇଁ କି ମୁଁ
ସେଇଗୁଡା ତ କିଛ ଭାବନି ମୁଁ ସେଇ ଜିନିଷ ମୁରେ ମୁ ଜିନି ତମେ ଦେଇନ କଣ ଆଉ ହ ବହୁତ ଜିନିଷ ଦେଇଛ ତମେ ବୋଧେ ଭୁଲି ଯାଉଛ ସବୁ ଜିନିଷ ଦେଇ ।
ଆଉ ଆଶା କଣ କରିବି ତମେ ତ ଯାହା ଦେଇଛ। ତମର ଜିନିଷ ଟା ଅଲଗା ଜାଗାରେ ରଖ କିନ୍ତୁ ତମର ସ୍ନେହ, ମମତା, ଭଲ ପାଇବା ଏତେ ହଣ୍ଡ୍ରେଡ ପରସେଣ୍ଟ ଅଛି ସବୁ ଜିନିଷ ମାନେ ତା ଆଗରେ କୌଣସି ଜିନିଷ ବି ଦାମୀ ବଢ଼ିବନି। ତ ମୁଁ ଆଉ କଣ ଖୋଜିବି ମୁଁ ଆଉ କିଛି ଖୋଜୁନି।
ହଁ
ତମେ ମାନେ ବିଶ୍ୱାସ କରିବନି ଯୋଉ ଦଶ ମିନିଟ୍ ମୋ ସହିତ କଥା ହେଇଯାଉ ମୋର ମାନେ ମୁଁ ନ ଖାଇକି ବି ରହିଯିବି ଏମିତି ଭଲ ଭଲ ଲାଗ।
ମୁଁ କଣ ଏନର୍ଜି ଦଉଛି ଡାଇରେକ୍ଟ ଖାଇବାର।
ଏଇଟା ତ ଖାଇବା ପେଟକୁ ଖାଦ୍ୟ ଖାଆନ୍ତି ବଞ୍ଚିବା ପାଇଁ। କିନ୍ତୁ ଲୋକମାନେ ମଣିଷ ଏମିତି କିଛି ଖାସ୍ ମଣିଷ ଥାଏ ଯାହାର ମାନେ ଯାହାର ମାନେ କଥାରେ ମଣିଷ ଖାଇବା, ପିଇବା, ଶୋଇବା ସବୁ କିଛି ଭୁଲିଯିବ। ଆଉ ସେମିତି ମୋର ବି ପରିସ୍ଥିତି ତମ କୋଅ ସାଙ୍ଗରେ କଥା ହେଲେ ମୁଁ ମାନେ କଥା ନହେଲା ପର୍ଯ୍ୟନ୍ତ ମୁଁ ରହିପାରେନି କେମିତି କଣ କଥା ହେବି ଦଶ ମିନିଟ୍। କଥା ହେଇଗଲେ ମତେ ଟିକେ ଖୁସି ଲାଗିବ ମୁଁ ସବୁବେଳେ ପରିସ୍ଥିତି ଖୋଜିଥାଏ ଭଲ ପରିସ୍ଥିତି ଦେଖ ତମକୁ ତ ସେମିତି ପରିବେଶ ଯେମିତି କଥା ହେଇପାରିବିନି ଦଶ ପାଞ୍ଚ ମିନିଟ୍ କଥା ହେଇଗଲେ ତମ ମୋ ସାଙ୍ଗ ସାଙ୍ଗରେ ମୁଁ ବହୁତ ଖୁସି ହେବି। ଆଉ ଯେତେବେଳେ କଥା ନ ହଉଛି ସେ ବହୁତ ମନେ ପଡୁଛି ଏ ଯେ କୁଆଡ଼େ ଗଲେ ଆଉ କଲ ଫଲ କରୁନାହାନ୍ତି କଣ ପାଇଁ? କଲ୍ ତ କରିବା କଥା କାହିଁ କଲ୍ କରୁନାହାନ୍ତି? ଓ ବହୁତ କଥା ଭାବେ ମୁଁ ଜାଣିନି ତମକୁ କେମିତି ଲାଗେ କ କଥା ନହେଲେ କିନ୍ତୁ ମତେ ମୁଁ ବହୁତ ମନେ ପକେଏ ତମ କଥା।
ନା ନା ମତେ ଟିକେ ଟାଇମ୍ ହଉନି ତ ପ୍ରପରଲି। ସେଥିପାଇଁ ଟିକେ କଥା ହେଇ ହଉନି। ହ ନଲେ ମୋର ସେଇଟା ଟାଇମ୍ ଟା ମନେ ପଡ଼େ ମୁଁ ତ କଥା ହବା ଚାହିଁବି କିନ୍ତୁ କଥା କାମ ବ୍ୟସ୍ତ ରେ ରହିଯାଉଛି ନା ସେଥିପାଇଁ ଟିକେ ପ୍ରୋବ୍ଲେମ ହଉଛି ଆଉ। ଆଗକୁ ଠିକ୍ ଠାକ୍ ଟାଇମ ହବ।
ରାତି ବାରଟା ହେଇଯିବ ଆଣି ଶୋଇକି ସମସ୍ତେ ଶୋଇପଡ଼ିଥିବେ ମୁଁ କିନ୍ ଶୋଇଥାଏ ହଠାତ୍ ଯଦି ନିଦ ଭାଙ୍ଗିଲା ତ ମୁଁ ଦେଖିଦିଏ ଫୋନ ଟାକୁ ଆଗେ ମେସେଜ ଆସିଛି କି କଲ ଆ ଯଦି କଲ କି ମେସେଜ ନ ଆସିଥିବ ମୋ ମନେ ପଡ଼େ କାହିଁକ କଲ୍ କରିନି ଆଜି କଣ ହେଇଛି? ବହୁତ କିଛି ଭାବିଥାଏ ଆଉ ତ ଯାହା ହେଲେ ବି ମତେ କଲ କି ମେସେଜ କରିବା କଥା କାହିଁ କର ରିନାହାନ୍ତି କଣ ଏତେ ବ୍ୟସ୍ତ ମୋ ପାଇଁ କଣ ଟିକେ ହେଲେ ଟାଇମ ନାହିଁ। ତାପରେ ଏସବୁ କଥା ଭାବି ଭାବି ନା ମୁଁ ଭାବେ କଣ ହେଇଛି ଆକଚୁଆଲି କପାଇଁ କଲ୍ ଟା ଏପର୍ଯ୍ୟନ୍ତ ଆସୁନି। ଯିଏ ଦିନକୁ ମୋତେ ଦଶ ଥର କଲ୍ କରେ ସିଏ ଆଜି ଟୋଟାଲ କଲ ନାହିଁ। ଆଉ ଅ ମାନେ ନିହାତି ଭାବିବ ଜଣେ ସେ ସେତିକି ଯଦି ଜଣକୁ ସେତିକି ଖାସ୍ ଭାବୁଥିବ ସେତିକି ଭଲ ପାଉଥିବ ସେତିକି ଗୁରୁତ୍ୱପୂର୍ଣ୍ଣ ଦଉଥିବ ତ ତାର ଫଲଟା ନିହାତି ଫୋନରେ ଆସିବା ଦରକାର।
ତା ଫୋନ ଯଦି ଆସିବନି ତ ସବୁ ଜିନିଷ ଲାଗିବ କୌଣସି ଜିନିଷରେ ମନ ଲାଗିବନି। ଖାଇବା ପିଇବା ଶୋଇବା ସ କୋଉଥରେ ବି ମନ ଲାଗିବନି।
ହଁ। ସେଇଟା ମୁଁ ବି ଭାବେ ସେଇଟା ତମେ ଏକା ନୁହେଁ ମତେ ବି ଲାଗେ ଯେତେବେଳେ ମୁ ଦେଖେ ଫନ୍। କାରଣ ମୁଁ ଜାଣିଛି ତମେକଲ୍ କରିବ ମୁଁ ତ ବେ ସି ଟାଇମ୍ କଲ୍ କରେନି ତୁମେ କଲ୍ କର ବି ମୁଁ ରିସିଭ୍ କରେ। ମେସେଜ ବି କର ୱେଟ କରେ ନା। ଆଉ ମତେ ବି ସେମିତି ଲାଗେ।
ଆଉ ତାପରେ ବି ମୁଁ ଯେତେବେଳେ ବସିଥାଏ ନିରବରେ ତ ତ ମାନେ କେଏ ନଥାନ୍ତି ମୁଁ ସେତେବେଳେ ମୁଁ ଭାବେ ପ୍ରତ୍ୟେକଟି ସ୍ମୃତି ମନେ ପଡ଼େ। ଆ ପ୍ରଥମେ ଯେତେବେଳେ ଦେଖା ହେଇଥିଲା ତମର ସହିତ କଥା ହବା। ତମ ସହିତ ମିଶିକି ଆଇସ୍କ୍ରିମ ଖାଇବା। ତମ ସହିତ ମିଶିକି ଉମ୍ -ପ୍ରତ୍ୟେକଟି ଜିନିଷ ଖାଇବା ଠାରୁ ଆରମ୍ଭ କରି କଥା ପର୍ଯ୍ୟନ୍ତ ସବୁ କିଛି ସେୟାର କରିବା ତମେ ଦେଇଥିବା ସେ ଲିଚି ଲିଚି ବଟଲ କଥା ମତେ ମନେ ପଡେ ଯେତେବେଳେ ମୁଁ ଲିଚି ଯୋଉଠି ମତେ ଶୋଷ କରେ ମୋର ମନେ ପଡ଼ିଲେ ମୁଁ ଲିଚି ଗୋଟେ ପିଇ ଦିଏ କାହିଁକି ନା ମୁଁ ସେ ମନେ ପଡେ ପୁରୁଣାସ୍ମୃତି କିଛି ଗୋଟେ ମୁଁ ପିଇ ଦେେଲେ ମତେ ଭାରି ଛାନ୍ତି ଲାଗେ ଲାଗେ ଯେମିତି ତମେ ମୋ ପାଖ ପାଖରେ ଅଛ ଲିଚି ବୋଟଲ ଟା ମତେ ଦଉଛ ପିଇବା ପାଇଁ ସେଇଭଳିଆ ମତେ ଅନୁଭବହୁଏ।
ଆମେ ଯୋଉ ଲିଚି ପିଇଥିଲେ ସେ ଲିଚି ଟା ଏବେ ତ କାହିଁ ମୁଁ ପାଉନି ବଡ ଲିଚି ଟେ। ଟା ସେଇଟା ନାଇ?
ବହୁତ ବଡ ଥିଲା ଟେଷ୍ଟି ବି ଥିଲା ବହୁଟେଷ୍ଟ୍ ଥିଲା। ବହୁତ ଭଲ ଲାଗିଥିଲା ତାପରେ ତମେ ମତେ ଯୋଉ ଦେଲା ନା କି ମାନେ ମୁଁ ଯୋଉ ଖରାରେ ଏତେ ଖରା ହେଇଥିଲା ଚାଲୁଥିଲି ଏପଟ ସେପଟ ହେଇକି ନାମେ ମେଡିକାଲ୍ ରେ ତାପରେ ତମେ ମତେ ସେ ପାଣି ଟୋପେ ଦେଲ ଲିଚି ପାଣି ଟୋପେ ତାପରେ ମୁଁ ପିଇ ଦେଲି ମତେ କେତେ ଶାନ୍ତି ଲାଗିଛି ମୁଁ ହିଁ କେବଳ ଜାଣିଛି।
ଆଚଛା ଆଚଛା। ହଁ ମୁଁ ବା ଦେଖିଲି ତମେ ଯୋଉ ହାଲିଆ ହେଇ ଯାଇଥିଲ ନା ମତେ ଭଲ ଲାଗିଲାନି ମୁଁ ସେଥିପାଇଁ ନେଇକି ଯାଇଥିଲି ତମ ପାଇଁଁ ପାଣି ଆଣିବା ପାଇଁ ଯାଇଥିଲି ସେଠି ମୁଁ କହିଲି ନା ପାଣି କଣ ହବ ଲିଚିକିି ଥଣ୍ଡା ଦରକାର ଥଣ୍ଡା ଗୋଟ୍ ଟା ଭଲ ଲାଗିବନି କି ଆଲକୋହଲ ଅଛି ସେଇପାଇଁ ଟିକେ ଲିଚି ଇ୍ଛା ହେଲା ଲିଚି ଟା ନେଇକି ଆଇଲି।
ତ ବହୁତ ବହୁତ ଧନ୍ୟବାଦ ତମକୁ। ମୁଁ ତମକୁ ଅ-କଲ କରୁଛି କିଛି ସମୟ ପରେ। ତମେ ଥିବା ମୁଁ କଲ୍ କରିବି।
ହଁ।